ହ୍ୟାଲୋ ହଁ କଣ କରୁଚନ୍ତି?
ଏ ଏଇଠି ବସି ଥିଲି ଆଉ। ରୋଷେଇ ମୋ ଦେହଟା ଟିକେ ଭଲ ନାହିଁ ତ ଟିକେ ରୋଷେଇ କରୁଥିଲି।
ଜମା ଓ
ଆଉ ଆପଣ କଣ କରୁଚନ୍ତି?
ଏଇ ବସି
ସଖାଳୁ ଏଇ ରୁଟି ସନ୍ତୁଳା। ସଖାଳୁ ଏ ରୁଟି ସନ୍ତୁଳା ଟିକେ କରିଥିଲି ଦେହ ଟିକେ ଭଲ ନାହିଁ ତ ରୁ ସନ୍ତୁଳା ଟିକେ କରିକି ଖାଇବି।
ଓହୋ ଆଉ ଆଜି କଣ ଖାଇବା ଖରାବେଳେ?
ଖାଇବା ଆଜି ମାଛ କରାହେଇଚି। ଆଉ ଭାତ ମାଛ ପାମ୍ପଡ। ଆଉ ଟିକେ ଭଜା ପୋଟଳ ଆଳୁ ଟିକେ ଭଜା ଭାଜି ଦେଇଛି ଆଉ।
ଓହୋ।
ଆଉ ବର୍ଷା ତ ତିନି ଦିନ ହେଲା ଲାଗିକି ରହିଛି। ହଁ ରୋଷେଇ ସରିଲାଣି।
ହୁଁ, ହଁ ପା ବର୍ଷା ତିନି ଦିନ ହେଲା ହୋଉଚି।
ହଁ ପା ଯୋଉ ତିନି ଦିନ ଧରି ବର୍ଷା ହେଲା ହଁ ଏବେ ହୋଉ ଚି ଯୋଉ ବର୍ଷା ତିନି ଦିନ ଧରିକି ହେଲାଣି ବର୍ଷା ଗୋଟେ ଏତେ ଜୋରେ ଖରା ହୋଉଥିଲା ବର୍ଷା ଗୋଟେ ଗୋଟେ ଦିନ ହେଲା ହଁ ଲୋକମାନେ ଗୋଟେ ଦିନ ଦି ଦିନ ଚାଷ ବାସ କରିବେ କି ବର୍ଷା ଲଗାତାର ଲାଗି ରହୁଛି ଆଉ ଅଁ କୃଷକ ମାନେ ବି ଠିକ୍ ରେ ଚାଷ ବାସ ବି କରିପାରୁ ନାହାଁନ୍ତି ଯାଇ ପାରୁନାହାଁନ୍ତି ବିଲକୁ।
ହଁ ପା।
ଆମ ଏପଟ ସେଇ ଚାଷ ବାସ ଏବେ ଆଗ ତ ହଳ ନ ଲଙ୍ଗଳ ଥିଲା ଏବେ କିନ୍ତୁ ଯୋଉ ମେସିନ ଦ୍ଵାରା ସବୁ୍ ଟ୍ରା ଟକ୍ଟର ମାଧ୍ୟମରେ ସବୁ ଚାଷ କରୁଛନ୍ତି। ଆଉଁ ଆଉଁ ତଳି ପକେଇଛନ୍ତି ଆଉ। ତଳି ପକେଇଲେ ତୟ ତଳି ଗୁଡା ଟିକେ ରୋଇଲା ଲାଖେ ହେଲେ। ତା କାଦୁ କରିକି ତାପରେ ରୁଆ ଯିବ। ଆଉ ବର୍ଷା ତ ଏମିତି ଲାଗି ରହୁଛି ଲଗାଦାର ଆଉଁ କଣ କରିବେ ଲୋକମାନେ?
ଆପଣଙ୍କ ଘର କୋଉଁଠି କି?
ହଁ ଯୋଉଁ କେନ୍ଦୁ ପଡା ଜାଣିଥିବେ ଭୁବନ।
ହଁ ହଁ ହଁ ହଁ। ଏଇ ପାଖରେ ହେଁ ହେଁ ଓହୋ। କେମିତି ଜାଇଁଲେ ୟା ବିଷୟରେ କେମିତି ଜାଇଁଲେ?
ୟା ବିଷୟରେ ସେ ଯୋଉଁ ଜଣେ ଦିଦି ଉଁ ମଁ ତାଙ୍କ ଝିଅ ଆମେ ସବୁ ମାନେ ଏମିତି ସ୍ଵୟଙ୍ଗସହାୟାକ ଗୋଷ୍ଠୀରେ ଯୋଉଁ ଅଛୁଁ। ସବୁ ସାଙ୍ଗସାଥି ହେଇକି ସବୁ ଯାଉ ସେଠିକି ପଞ୍ଚାୟତ ଆମର ମି ଟେଇଁ ଥିଲା। ସେଠିଁ ମଁ ଉଁ ସେ କହିଲେ ଏମିତି ଗୋଟେ ଆପ୍ ଅଛି ଏମିତି ସେ ଏଁ ଆପ୍ କରିଦବା। ଆଉଁ ତମେ ସମସ୍ତେ ସେଇ ଲିଙ୍ଗରେ ଏଁ ଖୋଲିଲା ପରେ ତାପରେ ଏମିତି କଥା ହବ ଆଉ ଏମିତି ଏମିତି କଥା କଥା ହବ ଆଉ। ଖାଲି ଆଉ କଣ ଖାଇଛନ୍ତି ଆପଣ?
ମୁଁ ଖାଇଥିଲି ଚା କୁ ଟୋଷ୍ଟ ଖାଇଥିଲି ଟିକେ ଆଉଁ। ନାଇ ଆଉଁ ଆପଣ କଣ ଖାଇଥିଲେ ସକାଳୁ ରୁଟି ସନ୍ତୁଳା। ହଁ ପା
ଅଁ ଏମିତି ବର୍ଷା ତ ତିନି ଦିନ ହେ ଲାଗି ରହୁଛି ଦେହ ବି ଠିକ ରେ ଭଲ ରହୁନି। ମୋ ପୁଅ କ୍ଯୁସଚିନ ଜର ହେଇଛି ଦିଦିନ ହବ କାଲିଠାରୁ ଆଉ ସେ ଖାଲି ବାନ୍ତି କରୁଛି। ଜର
ଏ ସିଜିନ ଚେଞ୍ଜ ହଉଛି ବୋଲି ସେମିତି ହଉଛି ଆଉ।
ହଁ।
ଆଉ।
ତାପରେ ବି ଯୋଉଁ ଏଇ ଚାରିପଟା ପରିବେଶ ଟିକେ କେ ବି ଯାହେଲେ ଏଇ ବର୍ଷା ହବାରୁ ଯୋଉଁ ଆଉଁ ନର୍ଦ୍ଦମା ଆଉ ପାଖରେ ଯୋଉଁ ଗୁହାଳ ଇଏ।
ହଁ ହଁ ହଁ।
ବର୍ଷା ହଉନିକି ରାତିରେ ମଶା ବି ନାଁ ମଶାରୀ ନ ଟାଁଙ୍ଗିଲେ ଶୋଇ ହଉନି।
ବୋ ପୋ ପ୍ରବଳ ମଶା ପୁଣି ରାତିରେ ଆପଣଙ୍କର ଲାଇନି ଥିଲା।
ହଁ।
ରାତିର ଆପଣ ହଁ ହଁ କାଲି ଏପଟେ ଲାଇନି ନ ଥିଲା ଲାଇଟିଙ୍ଗ ହେଲା ଯୋଉ ରାତି ଗୋଟରୁ ବାରଟାରୁ ଏମତି ଗଲା ଗଲା ଗଲା ଯେ। ହେଇ ନାଁ ଆସୁଛି।
ଓ ହୋ।
ହୁଁ ହୁଁ।
ଆଉ ଅପା ଆଉଁ ଆପଣ କଣ କଣ ଖାଇଚ ଆଜି କଣ କଣ ରୋଷେଇ।
ଆଜି ରୋଷେଇ ସାଧା। ସେଇ ଭାତ ଡାଲି ଶାଗ ଖଡା। ଆଉ, କାଙ୍କଡ ଆଳୁ ଭଜା। ଡାଳୁ ଭର୍ତ୍ତା କଣ ସବୁ ହେଇଛି ଆଉ?
ହଁ ହଁ, ଆଉ ତମେ ରଜ ରଜ ଅ ସେପଟ କେମିତିଇ
ହଁ ଭଲ, ପାଳନ ହେଲା ଭଲ। ଉତ୍ସବ ହଉଥିଲା। ଗେମ୍ ଫେମ ହୁଏ, ଖାଇବାକୁ ହୁଏ ସେଠି ମତେ ଖାଆନ୍ତି।
ହଁ ହଁ ଆମ, ହଁ ଆମ ପଟେ ବି ରଜ ଓଡିଶା ତ ବଡ ପର୍ବ ରଜ, ଆଉ ରଜ ତିନି ଦିନ ଧରିକି ପାଳନ କରାହେଲା। ଆଉ ସବୁ ନୂଆ ଝିଅ ମାନେ ବି ବାହା ହେଇଥିଲେ ସେମାନେ ଆସିଲେ। ସବୁ ହ ସାଙ୍ଗସାଥି ଏଇଟା ବେଶୀ କରି ତ ଝିଅ ମାନଙ୍କର। ହଉ ପର୍ବ, ଝିଅ ମାନେ ଏ ଓ ଅଳତା ନେଲପଲିସି ଲଗେଇକି ସଜବାଜ ହବା। ତିନି ଦିନ ଧରିକି ନୂଆ ଡ୍ରେସ ପିନ୍ଧିବା। ଆଉ ଦୋଳି ଖେଳିବା ଆଉ ଘରେ ବେଶୀ କରି ପିଠା ପଣା ଯାହା ହ ତିନି ଦିନ ଧରିକି, ହୁଏ। ବେଶୀ ମେନ୍ ହଉଛି ପୋଡ ପିଠା ଟା ରଜରେ ପ୍ରସିଦ୍ଧ। ଆଉ, ପୋଡ ପିଠା କରାହେଇଥିଲା ଆରିସା କାକରା ସବୁ। ହଁ, ବିଭିନ୍ନ ପ୍ରକାର ହେଇଥିଲା। ଆଉ, ପୋଡ ପିଠା ବି ହେଇଥିଲା। ଆଉ, ପୋଡ ପିଠା ତାକୁ ହୁଁ ଜାଣିଛନ୍ତି କେମତି କଣ କରାଯାଏ ନା
ଜାଣିଛି ଜଣିଛି ହୁଁ ହୁଁ। ଜାଣିଛି, ଛେନା ପୋଡ ପିଠା ତ କରାଯାଏ। ଆଉ ପୁଣି ଚାଉଳକୁ ଜନ୍ତି କିି ଯୋଉ କରାନ୍ତି ସେଟା ବି ଜାଣିଛି।
ହଁ, ଆଉ ଛେନା ପୋଡ ପିଠା କେମିତି କରନ୍ତି ସେଇଟା ଟିକେ କହିଲେ ନାଆ
ନାଇଁ ଛେନା ତ, ଆପଣ କଣ ହଁ ଚାଉଳ ଜନ୍ତିକି ଯେତେ ବଡ ଛେନା ଟା କଣ କହିଲେ ସେଇଟା ବହୁତ ସହଜ। ଛେନା ଆଣିବି ତାକୁ କଣ କହିଲେ ହାତରେ ପୁରା ଏମିତି ଚକଟି ଚକଟି, ଚକଟି ଚକଟି ଚକଦେ, ମାନେ ସେ ପୁରା ଯେମି ପୁରା ପାଲିସ ହବ। ଖଦ ଖଦା ରହିବ ନି। ତାକୁ ଏମିତି ପୁରା ମାଲିସ କରିବେ କରିବେ କରିବେ, ତାପରେ ଏପଟ କଣ କରିବେ କହିଲ ଅଳ୍ପଦିଟା ଆଂ କଣ କହିଲେ ଚିନି ଚିନି ଆଣିବେ ଚିନି ପୁରା ଗ୍ରାଇଣ୍ଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ କରିକି ସେଥିରେ ପକେଇବେ। କୋଉଥିରେ ଯୋଉ ଯୋଉଟା ଆପଣ କରିଥିବେ ହାତରେ ଚ କରିଥିବି ଛେନା ସେଇଟା କଲା ପରେ, ତାକୁ ଗୋଟେ ଇଏ ରେ ଆପଣ ଯୋଉ ଇଏରେ ମାନେ ଯୋଉ ଗୋଟେରେ, କରିବେ ଆପଣ ପୋଡ଼। ସେଇଟାରେ ଆପଣ, ଆଗେ ଟିକେ କଣ କହିଲେ ତେଲ ଯଦି ମାରିଦେ ମାରିଦେ ଭଲ। ନହେଲେ ବଟର ପେପର ଯଦି ଥିବ ସେଟା ମାରିଦବେ। ନହଲେ ଆପଣ କଦଳୀ ପତ୍ର ରଖିବି କିି କରିପାରିବେ। କଦଳୀ ପତ୍ର ଉପରେ ଟିକେ ତେଲ ମାରିଦେଇକି, ସେ ଛେନା ଟାକୁ ଆଣିକି, ଦିଦି ହାତରେ ତାକୁ ସେଟ୍ କରିଦେବେ। କଲାପରେ ତା ଉପରେ ଆପଣ ପକେଇଦେବେ। ଖିସମିସ୍ ପକେଇଦେବେ କାଜୁ ପକେଇଦେବେ। ଏଇଟା ହେଲା ତ ଆଉ ହେତିକି ତ ଆଉ କଣ? ଆଉ ଯଦି ଟିକେ ବେଶୀ ନରମ ହବାକୁ ଚାହିଁବ, ଟିକେ କଣ ଖାଇଲେ ଖାଇବେ ସେଗୁଡା ଟିକେ ପକେଇଦେବେ। ଆଉ ଯଦି ହବ ଅଳ୍ପ ଦିଟା ଚୁଡା, ଯଦି ଗ୍ରଇଣ୍ଡିଙ୍ଗି ହବ ପକେଇଦେବେ। ସେଠି ଫସ ଫସିଆ ହବ ନହେଲେ ଅଳ୍ପ ଦିଟା ସୁଜି ଯଦି ଗ୍ରାଇଣ୍ଡିଙ୍ଗ କରି ପକେଇଦବ। ସେ ଫସ ଫସିଆ ହବ ବେଶି, ହଁ ସେ ବହୁ ସହଜ। ହେଲେ ଟିକେ ଟାଇମ୍ ଲାଗିବ ହଁ ହଁ।
ଆ ମୋ ଛେନା ପୋଡ ପିଠା ମାନେ। ଏଁ ସେ ଯୋଉ ଉଁ ତାକୁ ମାନେ ଖାଇଚି
ତାପରେ ହେଇଟା କର ତାପରେ ସେଥିରେ ଉପରେ ଟିକେ କଣ କହିଲ ଚିନି ସିରା ଟିକେ ପକେଇଦେବି। ଚିନି ସିରା ଟିକେ ପକେଇଦେବେ ସେ ପୁରା ଫସ ଫସିଆ ହବ ନହଲେ କହି ହେଇସାରିଲା ପରେ ଚିନି ସିରା ପକେଇକି ଫ୍ରିଜ ରେ ରଖିଦେବେ। ଥଣ୍ଡା ହେଇଗଲେ ଖାଇବେ ତାକୁ। ଆଉ ଯୋଉଟା ଜନ୍ତାଟା ସେଟା ତ ଟେଷ୍ଟି ଯୋଉଟା ଚାଉଳ ଜନ୍ତି। କି ଗୁଡ ପକେଇକି କରନ୍ତି ଯୋଉଟା।
ହଁ ସେ ସେୟା ତ ଆମ ପଟେ ତାକୁ ପ୍ରଥମ ମାନେ ଚାଉଳକୁ ଅରୁଆ ଚାଉଳକୁ। ତାକୁ ଭିଜେଇ ଦିଅନ୍ତି। ଭିଜେଇକି ତାକୁ ଦଶ ପନ୍ଦର ମିଣ୍ଟି ଭିଜିଗଲା ପରେ ହଁ ଶୁ ଖେଇ ଦିଅନ୍ତି ତାକୁ ଗୋଟେ ପାତ୍ରରେ ଛାଣି ଦିଅନ୍ତି ହେଲେ ସେ ଟିକେ ଶୁ ଖିଗଲା ପରେ ତାକୁ ଚୁନା କରିଦିଅନ୍ତି ଗ୍ରାଇଣ୍ଡିଙ୍ଗ ମାଧ୍ୟମରେ। କି ଯେ ବାଟିବ। ବାଟିକି ହଉ କି ଗ୍ରାଇଣ୍ଡର ମାଧ୍ୟମରେ ତାକୁ ଚୁନା କରିଦିଅନ୍ତି। ଚୁନା କରିକି। ଉଁ ତାକୁ ପ୍ରଥମେ ଚୁଲିରେ କଲେ ପୋଡପିଠା ଟା ଅଧିକ ସ୍ଵାଦ ଆସେ। ତାକୁ ଚୁଲିରେ ପାଣି ବସେଇକି ଗୁଡ ପକେଇ ଦିଅନ୍ତି। ଆଉ ବିଭିନ୍ନ ପ୍ରକାରର ପିସ୍ତା ଏଇ ଯୋଉ ମାନେ କାଜୁ ଟାଇପ୍ ର। ଛୋଟ ଛୋଟ ନଡିଆ କାଟିକି ଯୋଉ ନଡିଆ କୋରା। ସବୁ ପକେଇଦିଅନ୍ତି ଗୁଡ ପକେଇ ସେ ଉଠିଲା ପରେ ତା ଚାଉଳ ମାନେ। ଯୋଉ ଚୁନା କରିବେ ସେ ଚୁନାକୁ ଦେଇକି ପକେଇ ଜନ୍ତି ଦିଅନ୍ତି। ହଁ ଯନ୍ତି କି ଯନ୍ତି ସାରିଲା ପରେ ଯନ୍ତୁଣୀ ଟା ହାତରେ ଯେମିତି ନ ଲାଗିବ କଡ଼େଇ ରେ ଯେମିତି ନ ଲାଗିବ ଜାଣିବ ଯନ୍ତୁଣୀ ହେଇଗଲା। ତାପରେ ଯନ୍ତୁଣୀ କି ବାହାରକୁ କାଢିକି ଗୋଟେ। କଡେଇ ମାଧ୍ୟମରେ ହଉ କି ପଲମ ମାଧ୍ୟମରେ ହଉ। ତାକୁ କଦଳୀ ପତ୍ର ତଳେ ଦେଇକି ସେମିତି ଘିଅ ଦେଇକି ପୋଡ। ପିଠା ଯାହା ଜନ୍ତିଥିବେ ସେ ସବୁ ଢାଳିକି ତାକୁ ଟିକେ ଭଲକି।
ତାପରେ ନଡିଆ ଫଡିଆ ପକେଇଦେବେ ଟିକେ କାଟିିକି ହଁ ହଁ।
ପକେଇକି ତାକୁ। କଦଳିପତ୍ର ଦେଇକି ଉଁ ତା ଆଉ ଅ ନିଆଁ ରଡ ଯୋଉ ଇଏ ତାକୁ।
ନେଟୱାର୍କ ଜାଗାରେ ନାହାନ୍ତି କି କଥା ଶୁବୁନି ଠିକ୍ ସେ। ଶୁବୁନି ସେଇଥିପାଇଁ ବା ଲାଗୁନି ଯେ ଏତେ କଲ୍ କଲାକୁ ଲାଗୁନି ଲାଗୁନି ଲାଗୁନି ଫୁଣି ଛାତ ପୁଣି ବର୍ଷା ହଉଛିି ନା। ଛାତ ଉପୁରୁକୁ ଯାଇ ହଉନି କଲ୍ ଟା ମୁଁ ହେତେବଳୁ କରୁଚି କରୁଚି କର ଚି ହଁ ପା। ମୁଁ ହେତେବେଳୁ ଆପଣଙ୍କୁ କହୁଛି କେତେବଳଠୁ କହୁଛି କଲ୍ କରିବି କରିବି କରିବି ସେ ଜମା ଲାଗୁନି ଜମା ଲାଗୁନି।
ଓହୋ ସେ ଯୋଉ ନେଟୱାର୍କ ପ୍ରୋବ୍ଲେମ ଯୋଉ ତିନ ଦିନ ଧରିକି। ସେ ଯୋଉ ବର୍ଷା ହଉଛି ସେ ନେଟୱାର୍କ। ପ୍ରୋବ୍ଲେମ ହଉଛି ଲାଗୁନି ଆମର ଏମିତି ପୋଡ଼ ପିଠା ପ୍ରସ୍ତୁତ। ଯେ ପୋଡ ପିଠା ହଉ ଆରିସା ହଉ କାକରା ହଉ ଆଉ ବରା ପକୁଡି ଚଂ ଯୋଉ କରାଯାଏ ରଜକୁ ଏ ସବୁ ଖାଇକି ମାନେ ଝିଅ। ମାନେ ଏଁ ସେସବୁ ଖାଏ ମାନେ ପିଠାପଣା ଯାହା ହେଇଥିବ ଘରେ ଖାଇ କି ରଜ। ଅ ଯାଇକି ଖେଳ ଆମର ବି ଦୋଳି ବହୁତ ମାନେ ଟଙ୍କା ହେଇଥିଲା। ଆଉ ଅ ଖେଳ ପୋଚି ହଉ କବାଡି ହଉ, ଝିଅ ମାନ ସେଠିକି ବି ଖେଳନ୍ତି ବିଭିନ୍ନ।
ହୁଁ ତ ଆପଣ ଏବେ କଣ କରିବେ, ଖାଇ ନଥିବେ ତ?
କଣ କହିଲେ ଏମିତି ନା ଖାଇନୁ। ହଁ ଖାଇବୁ ଏବେ ଆଉ ଆଉ। ସେ ଯୋଉ ରୁଟି ସନ୍ତୁଳା ଟିକେ ଖାଇଥିଲୁ ତ ଆଉ। ଏଇଟା ଭୋକ ନାଇଁ। ସେ ଯୋଉ ପୁଅ କୁ ଆଉ ସ୍ଵାମୀ, ହେଲା ମୁଁ କହିଲି ଖାଇଦେବ ବ ନାଁ। ଭୋକ ନା ଆଉ ଟିକେ ଯାଉ ଖାଇବେ ମୁଁ କହିଲି ସେଥିପାଇଁ କ ଭାବିଲି କି ଯାଏଁ ଦିଦି ଜଙ୍କ ସହିତ ଟିକେ କଥା ହେଇଯାଏ ଆଉ।
ଓ, ହେଉ ଆପଣ କଣ କରନ୍ତି ଆଉ? ହଁ ହଁ।